ହଁ ଶୁଭ
ହ୍ୟାଲୋ। ହ୍ୟାଲୋ।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
ହ୍ୟାଲୋ ଭାଇ ପ୍ରଣାମ।
ହଁ ଶୁଭୁଛି?
ହଁ ଭାଇ ପ୍ରଣାମ।
ହଁ ପ୍ରଣାମ ଶୁଭ ସନ୍ଧ୍ୟା।
ହଁ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଆଉ।
ହଁ ଭଲ ଅଛି। ଆଉ ତମେ ଭଲ ଅଛ?
ହଁ ହଁ ଭଲ ଅଛି ଭଲ ଅଛି। ଆଉ କଣ କରୁଥିଲେ?
ଏମିତି ବସିଥିଲି ଖାଇକି ଆଉ।
ଓଃ ହଁ ହଁ ହଁ ଆଉ କୁହନ୍ତୁ। ହଁ ହଁ ଖାଇ ସାରିକି ଆସିଛି ଖେଳିବା ପାଇଁ କ୍ରିକେଟ ଖେଳ ଭାଇମାନେ ଖେଳୁଛନ୍ତି ତ। ସେମାନଙ୍କୁ ମୁଁ ଉତ୍ସାହ ଦେବାକୁ ଆସିଛି ଆଉ।
ଓହୋଃ ଉତ୍ସାହିତ କରିବା ପାଇଁ ଯାଇଛନ୍ତି?
ଆଜ୍ଞା।
ହେଲେ ସେପଟେ ପାଣିପାଗ କେମିତି ବର୍ଷା ହେଇନି ତାହେଲେ?
ବର୍ଷା ହଁ ମେଘୁଆ ପାଗ କରିଛି। ବର୍ଷା ଆସୁଛି, ଛାଡୁଛି ଏବେ ତ ପାଗ ଟିକେ ଇଏ ହେଇକି ଅଛି। ମେଘୁଆ ପାଗ ହେଇକି ଅଛି। କେତେବେଳେ ବି ଆସିପାରେ ବର୍ଷା। ସେ ଦିନ ବେଳା ସେ ଘଣ୍ଟେ ଦିଇଟା ଆଡ଼େ ବର୍ଷା ହେଇଥିଲା। ଏବେ କେଜାଣି ହେବ କି ନାହିଁ।
ହୁଁ ହୁଁ ହୁଁ ଆଉ କଣ ଖାଇଥିଲେ ଦିନରେ?
ଦିନରେ ଖାଇଥିଲି ଭାତ। ତ ପଖାଳକୁ ଆଳୁ ଭଜା।
ହଁ ହଁ ବଢିଆ ଆଉ କିଏ ରୋଷେଇ କରୁଥିଲେ। ଘରେ କିଏ ରୋଷେଇ କରନ୍ତି?
ନାଇଁ ମୁଁ ଏକୁଟିଆ ଅଛି ରୁମ ନେଇକି ମୁଁ ଜଣେ ରୋଷେଇ କରି ଖାଉଛି।
ନିଜେ କରିକି ଖାଉଛନ୍ତି ହଁ ହଁ ହଁ।
ଆପଣ କେଉପଟେ ରହୁଛନ୍ତି? ଏଠି ଫୁଲବାଣୀ ହିଁ?
ହଁ।
ହଁ ହଁ ହଁ।
ହଁ ହଁ।
ହଁ
ସେମିତି ଆ ମୁଁ ବି ତ ଏକୁଟିଆ ରହୁଛି। ତ ନିଜେ ହିଁ ରୋଷେଇ କରିକି ଖାଉଛି ଆଉ।
ହୁଁ ହୁଁ ହୁଁ ହୁଁ, ଘର କୋଉଠି ଭାଇ?
ହୁଁ। ହଁ ଭାଇ ଘର ଆପଣ କୁହନ୍ତୁ।
ହୁଁ ହଁ ହଁ ହଉ ଆଜ୍ଞା କୁହ।
ଆଉ ବୁଲାବୁଲି କୁଆଡେ କରି ଯାଇଥିଲ।
ହୁଁ ବୁଲାବୁଲି ଯାଇଥିଲି ଏବେ ମଝିରେ ଏଇ ଟିକାବାଲି ତଳେ ଗୋଟେ ପାର୍କଟେ ଅଛି ସେ ଉଦ୍ୟାନ ଭ୍ରମଣରେ ଯାଇଥିଲୁ ସାଙ୍ଗ ମାନଙ୍କ ସହିତ।
ହଁ ହଁ ଭଲ ଲାଗିଲା।
ହୁଁ ହଁ ବହୁତ ଭଲ ଥିଲା ସେଇ ଉଦ୍ୟାନ ଟା।
ଆଉ ଆମର ସେ ମୁକ୍ଲିମ ଦିଆ ଯାଇଛନ୍ତି।
ହଁ ମୁକୁଳିଙ୍ଗିଆ ନାଇଁ ନାଇଁ ମୁକଲିଙ୍ଗା ଯାଇପାରିନୁ। ଏବେ ଯେତୁ ଆଉ ଥରେ ଯେତେବେଳୁ ଯିବୁ ଆଉ ଥରେ ଇଏ କରିବୁ ସେତେବେଳେ ଯିବୁ ବୋଲି ଭାବିଛୁ। ଯାଇ ହେଲା ନାଇଁ ହେଲେ ସନ୍ଧ୍ୟା ହେଇଗଲା। ତ ଆମର ଏପଟେ ଟିକେ ଗଲୁ ଟିକେ ଇଏ ଭିତର ଆଡେ ଟିକେ ଯାଇଥିଲୁ ତେଣୁକରି ସେ ସେପଟକୁ ଗଲା ବେଳକୁ ସମୟ ହେଲା ନାହିଁ। ସେ ଖାଲି ଏଇ ଟିକାବାଟ। ଛୋଟ ଛୋଟ ସେ ଉଦ୍ୟାନ ବୁଲିକି ଆସିଛ ଆଉ। ହଁ ସେଇ କୋଉ ଗୋଟେ ବ୍ରିଜ ଟା ଥିଲା ସେ ବ୍ରିଜ ମନଲୋଭା ଥିଲା ସେଇ ବ୍ରିଜ ବୁଲି ଯାଇଥିଲୁ ଆଉ।
ହଁ ହଁ ହଁ ବହୁତ ବଢିଆ ତ ଆମର ଯୋଉ ମୁ ଇଣ୍ଡିଆ ପାହାଡଟା ଗୋଟେ ଅଛି ତ ସେଇଟା କୋଉ ଋତୁରେ ଗଲେ ଭଲ ଲାଗେ ବେଶୀ ବର୍ଷା ଋ
ହଁ ହଁ ସେଇ ହଁ ଏଇଟା ଶୀତ ଦିନଟାରେ ଗଲେ ବହୁତ ସୁନ୍ଦର ଲାଗେ ଅ ମନଲୋଭା ଦେଖାାଯାଏ ସେ ଯୋଉ କୁହୁଡିଆ ପାଗ।
ହଁ କୁହୁଡିଆ ପାଗ ଖାସ କରି ସେ ଏଥିରେ କୁହୁଡିଆ ପାଗ ହିଁ ଦେଖିବା ପାଇଁ ଯାଆନ୍ତି। ଆଉ ପାହାଡ ମଝିରେ କୁହୁଡିଆ ପାଗ ମାନେ ତ ବହୁତ ଆକୃଷ୍ଟ କରିବ ସେ ସୌନ୍ଦର୍ଯ୍ୟ।
ସେଇ ହଁ ସେଇ ପାହାଡରୁ ସବୁ କିଛି ଇଏ ହେଲା ହ
ହଁ ମାନେ ଆମେ ବି ଯାଇଥିଲୁ ସେଠକୁ ତ ସେଦିନ ମାନେ ଘା ଆମେ ସେ ଚଢିଲୁ ଉପରକୁ ଚଢିଲୁ ତିନି ଚାରି ଜଣ ସାଙ୍ଗସାଥି ମିଶିକି ଯାଇଥିଲୁ। ତ ଚଢିଲୁ ତ ସେଥିରେ ମାନେ ତଳେ ଯେତିକି ଥଣ୍ଡା ଲାଗୁନ ଥିଲା ତ, ଉପରକୁ ଗଲା ପରେ ସେ ଯୋଉ ପବନ କୁହୁଳି ପବନ ବା
ହଁ ହୁଁ ହୁଁ ହଁ ହୁଁ ହଁ। ସେଟା ଭାଇ ସକାଳୁ ବୋଲେ ସେଇ ସୌନ୍ଦର୍ଯ୍ୟ ଟା ଦେଖି ହଉ ଚି ଅଧିକା କି ଉ- ଉପର ବେଳା ସୂର୍ଯ୍ୟ ଅସ୍ତ ହେଲା ଟାଇମ୍ ରେ ଗଲେ ସେଇ ମଜା ଟା ନେଇ ହବ।
ହଁ- ହଁ ନେଇହବ ସେମିତି ଯଦି ଟିକେ ମେଘୁଆ ପାଗ କରି ଥିବ ତ ଖରା ହଉନଥିବ ମାନେ ଯଦି ଖରା ସେଦିନ ହଉନଥିବ ମେଘ ଘୁଆ ପାଗ କରିଥିବ କି ଶୀତ ଦିନ ଟା ତ ଜାଣିଚନ୍ତି କୁହୁଡି ରୁହେ। ତ ସନ୍ଧ୍ୟା ସମୟରେ ଗଲେ ବି ସେଟା ଦେଖିବାକୁ ମିଳିବ ଯେ ଧୂଆଁ ଧୂଆଁ ଦେଖିବାକୁ ମିଳିବ କୁହୁଡି।
ହଁ -ହଁ -ହଁ- ହଁ।
ଆଉ ସକାଳେ ଗଲେ ତ ନିହାତି ଦେଖିବେ ସକାଳେ ଏମିତିରେ ହିଁ କୁହୁଡ଼ି ରୁହେ- କିନ୍ତୁ ସନ୍ଧ୍ୟାରେ ବି ଦେଖିବାକୁ ମିଳେ ସେଠି। ହୁଁ ଆଉ ପବନ ସେଇ ସମୟରେ ପବନ ଦେଖିବେ ପବନରେ ଶୀତ ଅଧିକ ଟିକେ ଲାଗିବ ଆଉ ଚା
ହଁ- ହଁ -ହଁ -ହଁ -ହଁ -ହଁ- ହଁ- ହୁଁ। ଠିକ୍ ହଁ ବଢିଆ ହଁ ସେଇ ଜାଗା ଟା ହଁ ବହୁତ୍ ସୁନ୍ଦର ଜାଗା ସେ।
ହଁ ପ୍ରାକୃତିକ ସୌନ୍ଦର୍ଯ୍ୟ ସେଟା ଭରପୁର୍ ହେଇକି ଅଛି ସେ ପାହାଡରେ ଆଉ।
ହୁଁ।
ଏଥିରେ ଖାଇବା ପିଇବାର ବି ମାନେ କିଛି ଛୋଟ ମୋଟ ଦୋକାନ ବି ଅଛି ସେଠେ ସବୁ। ହଁ- ସେ-ଉ -ହଁ-ସେ ଅଛି ଉପରେ।
ସେଇ ଉପରେ ହିଁ ସେ ଯଉ ପଥର ଉପରେ ହିଁ ଦୋକାନ ଫୋକାନ ଇଏ କରନ୍ତି।
ହଁ କରନ୍ତି।
ଗାଁ ଗୁଡ଼ା ସେଇଠି ପାଖାପାଖି ସେ ପଥରରୁ କେତେ ଦୂ- କିଲୋମିଟର ଭିତରେ ଗାଁ ଗୁଡ଼ା ଅଛି କି ନା ପୁରା ବଜାର୍ ଯାଇ କା ଗଲେ କେ କେତେ ଦୂରଖଣ୍ଡେ ହେବ ଏଇ ଦୋକାନ ବଜାର ସେଇ ପାହାଡ଼ ଠାରୁ?
ହଁ ଦୋକାନ ବଜାର ଦେଖନ୍ତୁ ଦୋକାନ ବଜାରରେ ତ ଦୂର ହବ।
ଏ ଦୁଇ ଚକିଆ ଯାନ ସେଇ ପଥର ଯାକ ଯାଉଚି କି ତଳେ ରଖିବାକୁ ପଡିି ସେ ପଥର ଚଢିବା
ନା- ନା -ନା। ନାଇଁ ତଳେ ରଖିବେ ତାପରେ ସେ ପଥର ସେ ପାହାଡ ଟା ଟିକେ ଚଢ଼ିକି ଦୃଶ୍ୟଟା କୁ ଉପଭୋଗ କରିବି ଆଉ। ହୁଁ- କିନ୍ତୁ ସେ ତଳେ ବି ଗାଁ ଯାକ ଅଛି।
ହୁଁ -ହଁ -ହଁ।
ପାଇଁ ଛୋଟ ମୋଟ ଦୋକାନ ପାଇବେ କିନ୍ତୁ ଏତେ -ହଁ। ବହୁତ୍ ସୁନ୍ଦର ଦେଖା ଯାଉଚି ମାନେ ଏବେ ତ ଏବେ ତ ବିଲ ଟାଇମ୍ ଏବେ ଗଲେ ଆହୁରି ବହୁତ୍ ସୁନ୍ଦର ଦେଖାଯିବ।
ବୁ ଚାଷ ବାସ କଲା ପରେ ଆହୁରି ମନଲୋଭା ଦେଖା ଯାଉଥିବ। ହୁଁ -ହୁଁ।
ସେମିତି ହିଁ ସେ ଜାଗାଟା ଗୋଟେ ନିଆରା। ଆଉ କେବେ ଯାଇକି ବୁଲିକି ଆସିବା କଥା ଆଉ।
ହଁ- ହଁ- ହଁ ନିଶ୍ଚୟ -ନିଶ୍ଚୟ ଯିବା।
ଭୋଜି ବି କରନ୍ତି ନା କଣ?
ହଁ -ହଁ ଭୋଜି ଫୋଜି ବି ସେଠି ମଞ୍ଜୁରୀ କରନ୍ତି ଭୋଜି ଫାଜି ପାଇଁ?
ଆଚ୍ଛା -ଆଚ୍ଛା।
ହୁଁ- ହୁଁ।
ବୁଲାବୁଲି ତାହେଲେ ଆଜି ଖେଳୁଛନ୍ତି ମାନେ ଦେଖିବାକୁ ଯାଇଛନ୍ତି।
ହଁ ଦେଖିବାକୁ ଆସିଛି। କ୍ରିକେଟ ମୋର ପସନ୍ଦ ଖେଳ ତ ଏଇଥିପାଇଁ ଦେଖ ଦେଖି ଆସିଛି ଆଉ ହୁଁ
ବହୁତ୍ ଭଲ
ହୁଁ।
ମାନେ ଏମିତି ଗାଁ ଗାଁ ମଝିରେ ଖେଳ ଚାଲିଛି ସିନା ଏମିତି ସାହି ପିଲାମାନଙ୍କ ଭିତରେ
ଏଇ ଭାଇମାନାନଙ୍କ ଭାଇମାନେ ଏଇ କୋଉ ପାଖ ସାହିରୁ ଡାକିଛନ୍ତି ସେମାନଙ୍କ ସହିତ ଖେଳୁଛନ୍ତି।
ଆଛା ଆଛା
ହୁଁ ହୁଁ।
ମାନେ ସାହି ସାହି ଭିତରେ ହିଁ ଖେଳ ହଉଛି।
ହଁ ସାହି ସାହି ଭିତରେ ହିଁ ଖେଳ ଚାଲିଛି ହଁ।
ହୁଁ ହୁଁ। ବହୁତ୍ ଭଲ ଆଉ ଏମିତି କି ଆମର ଜିଲ୍ଲା ଜିଲ୍ଲା ମଧ୍ୟରେ ଖେଳ ବି ଆପଣଙ୍କ ଗାଁରୁ ଯାଆନ୍ତି।
ଜିଲ୍ଲା ଜିଲ୍ଲା ଭିତରୁ ତ ନାଇଁ କାଇହିଁ ସେତିକି ଭଲ ଖେଳାଳି ନାହାଁନ୍ତି। ପଞ୍ଚାୟତ ଭିତରେ ବ୍ଲକ ଭିତ ତର ହେଲେ ଯାଆନ୍ତି ଅଛନ୍ତି ତିନି ଚାରି ଜଣ ପଞ୍ଚାୟତ ସ୍ତରୀୟ ଜିଲ୍ଲା ସ୍ତରୀୟ ଯଦି ହଉ ଜିଲ୍ଲା ସ୍ତରୀୟ ତ ନାଇଁ ପଞ୍ଚାୟତ ବ୍ଲକ ସ୍ତରୀୟ ହେଲେ ଯାଉଛନ୍ତି ଆମର ଅଛନ୍ତି ତିନି ଚାରି ଜ ଭାଇମାନେ ସେମାନେ ଖେଳନ୍ତି ଭଲ ତ ହେମାନେ ଯାଆନ୍ତି।
ହଁ ହଁ।
ହୁଁ ସେ ଭିତରୁ ଦିଟା ଭାଇ କେତେ ସେ ବ୍ଲକ ସ୍ତରରେ ଯାହା ପୁରସ୍କୃତ ହେଇକି ଆସିଛନ୍ତି ବି ଭଲ ଖେଳନ୍ତି ବୋଲି।
ଆଛା ଆଛା ହୁଁ ମାନେ ସେଠେ ଜିତିଲ ମାନେ ପୁରସ୍କାର ମିଳିବ।
ହୁଁ ମେ ସେମାନେ ହଁ ସେମାନେ ଆଉ ଭଲ ଖେଳ ପ୍ରଦର୍ଶନ କରୁଛନ୍ତି ବୋଲି ବି ତାଙ୍କୁ ପୁରସ୍କାର ବି ଦିଆହେଇଛି ତ ଭଲ ଖେଳନ୍ତି ବୋଲି ଜାଣିଛନ୍ତି ଗାଁରେ ସମସ୍ତେ ତାଙ୍କୁ ଆଉ
ହୁଁ ହୁଁ।
ହୁଁ।
ହଁ କ୍ରିକେଟ ତ ଆମର ନିହାତି ଆମର ମାନେ ବହୁତ ଆମର ଭାରତରେ ଭାରତରେ କଣ ପୁରା ବିଶ୍ୱରେ କ୍ରିକେଟ ସମସ୍ତେ ଖେଳନ୍ତି।
ହଁ ବହୁତ ପ୍ରାଧାନ୍ୟ ତ ଦିଅନ୍ତି।
ହୁଁ ପ୍ରାଧାନ୍ୟ ବହୁତ।
ସମସ୍ତଙ୍କର ମନପସନ୍ଦ ଖେଳ।
ହୁଁ ସମସ୍ତଙ୍କର ସମସ୍ତଙ୍କର ଦେଖନ୍ତୁ ଏବେ। ଟିଭିରେ ଯଦି ଚାଲିଥିବ ତ କ୍ରିକେଟ କିଛି କାମ ଛାଡିକି ବି ଆମେ ଯାଇକି ସେ କେତେ ଦେଖୁ କେତେ କଣ ବାଡେଇଲେ କେତେ କଣ ନାହିଁ କି ଆଜି ପିବ କିଆ ନାଇଁ ହୁଁ।
ଏଇ କଥା ବାଧ୍ୟ ହଁ ଏକଥା। ସମସ୍ତଙ୍କୁ ଏ କ୍ରିକେଟ ର ସେଇ ମନ ଲୋଭା ଛକା ଚୌକା ଦେଖିବା ପାଇଁ ତ ମନ ପସନ୍ଦ ଖେଳାଳି ମାନେ ଖେଳୁଥିବେ ସେମାନଙ୍କର ଛକା ଚୌକା ଦେଖିବାକୁ ସମସ୍ତଙ୍କୁ ପସନ୍ଦ ତ ହେଇ
ସେମିତି ମାନେ କିଛି କାମ କାମ ଥିଲେ ବି କିଛି କାମ ଛାଡିକି ବି ଆମେ ଦେଖ ଦେଖିବାକୁ ପସନ୍ଦ କରୁ ମାନେ ଏତେ ଭଲ ଲାଗେ କ୍ରିକେଟ। ଦେଖିବା ପାଇଁ ଆଉ ଆମ ଭାରତ ଯୋଉଦିନ ଖେଳୁଛି। ଥିବ ତ ସେଦିନ ତ ନିହାତି।
ହଁ ଭାରତ ବର୍ଷେ ଯୋଉଟା ବି ଥିବ ଭାରତ ସହିତ। ଯୋଉ ଇଏ ଖେଳ ଟା ଥିବ ସେଇ। ଖେଳ ଟା ସମସ୍ତଙ୍କୁ ଦେଖିବାକୁ ଭାରି ପସନ୍ଦ।
ହଁ ସମସ୍ତେ କିଛି କାମ ଫାମ ଛାଡିକି ବି ଯାଇକି ଦେଖ
ହଁ କାମ ଛାଡିକି ବି ହଁ ସେଇ ଜିନିଷ ଇଏ କରନ୍ତି ହଁ।
ହୁଁ। ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗିଲା। କ୍ରିକେଟ ବିଷୟ।
ହଁ ହଉ ମୁଁ ବି ନିଜକୁ ଧନ୍ୟ ମନେ କରୁଅଛି। ତମ ଭଳିଆ ବନ୍ଧୁଟେ ପାଇକି ତମ ଭଳିଆ ବନ୍ଧୁଟ ସହିତ କଥା ଖାଇକି ଏଇ ସୌନ୍ଦର୍ଯ୍ୟ ବିଷୟରେ ଜାଣିକି।
ହଉ ବହୁତ ବହୁତ ଧନ୍ୟବାଦ ଆଁ।
ହଁ ହଉ।
ହଁ।
ହଁ ରଖନ୍ତୁ।